ହାଲୋ
ହାଲୋ କଣ କରୁଥିଲେ? ରୋଷେଇରେ କଣ କରୁଛନ୍ତି?
ଭାତ, ଡାଲି ଆଳୁ ଭର୍ତ୍ତା।
ଓହୋ ରାତିରେ ତାହେଲେ ଭାତ ଖାଉଛନ୍ତି!
ହଁ।
ଓହୋ ଆଉ
ଘରେ ଅଛନ୍ତି ଶାଶୁ, ଶଶୁର, ହଜବେଣ୍ଡ, ଦେଢଶୁର ମୁଁ ଆଉ ମୋ ଝିଅ।
ଓହୋ ଆପଣଙ୍କ ଦେ ମୁଁ ଏବେ ଟିକେ ଚାହା ଖାଅ ପିଉଛି
ଅ ହୁଁ।
ଚାହା ପିଉଛି ଏବେ ରୋଷେ ଏବେ ବନେଇବି ରୁଟି ଚିକେନ ଅଛି ରୁଟି ଖାଲି କରିବି।
ଆଛ୍
ତମ ଘରେ ଆଉ କିଏ କିଏ ଅଛନ୍ତି?
ହଜବ୍ୟାଣ୍ଡ ୱାଇଫ୍ ମୋର ଦିଟା ଝିଅ।
ଅ ହଉ। ଁ
ହୁଁ ଆମେ ଏବେ ବାହାରେ ରହୁଛୁ
ଓ ହୋ।
ହଁ ଆପଣତଙ୍କର ଵୋଧେ ବଡ ଜଏଣ୍ଟ ଫ୍ୟାମିଲି ଆଉ?
ହଁ ହଁ। ଜାଣି ଥିବ ବୋଧେ ଆଉ।
ଦେଢଶୁର ଅଛନ୍ତି ଯା' ନାହାନ୍ତି।
ନାଇଁ ବେଲକମ୍ ନ
ଓହୋ।
ହଁ।
ଆପଣଙ୍କ ଗାଁ କୁଆଡେ?
ଆମ ଗାଁ! କେଉଁଝର୍,
କେଉଁଝର ଆଡେ
ହଁ ଆପଣଙ୍କର-
ଆମ ଘର ଭୁବନ।
ଭୁବନ ଆ ତାଇ ଇଏ କଟକ ଭୁବନ
ହଁ ନାଇଁ ନାଇଁ ଢେଙ୍କାନାଳ ଭୁବନ ଶାଶୁଘଡ଼ ଚଣ୍ଡିଖୋଲ ଯାଜପୁର।
ଆଚ୍ଛା ଆଚ୍ଛା ଏବେ ବାହାରେ ମାନେ କୋଉଠି ରଉଛନ୍ତି।
ଏବେ ରହୁଛି ଭୁବନେଶ୍ୱରରେ।
ଓହୋ କଣ ହଜବେଣ୍ଡ ଯବ କରନ୍ତି?
ହୁଁ ସଫ୍ଟୱାର ଇଂଜିନିୟର। ଆମେ ଏବେ ଭୁବନେଶ୍ୱର ଯାଉଛୁ।
ଓହୋ ଆପଣଙ୍କ ଝିଅ ମାନ ତ ପଢୁଛନ୍ତି।
ଝିଅ ଗୋଟେ ବଡ ଝିଅ ସିଏ ଷ୍ଟାଣ୍ଡଡ୍ ୱନ୍ ଆଉ ସାନଟା ହଉଛି ଏଲ କେଜି।
ଓ ହ।
ହୁଁ ଆପଣଙ୍କର କଣ କହିଲେ ପୁଅ ନା ଗୋଟେ।
ଝିଅ ଝିଅ ସିଏ ପଢୁଛି ନର୍ସରି ତାକୁଥ୍ରୀ ୟର
ଓହୋ ଥ୍ରୀ ଇୟର ହେଲା ଆଛା, ଓୁ ହୋ
ନାଇଁ କେଉଁଠି ଟାଉନ ନୁ କେଉଁଠି
କେଉଁଝର କଉଠି।
ଗୁରୁ ଆନନ୍ଦପୁର।
ଆ ନନ୍ଦପୁରରେ।
ହଁ
ଆଛା। ଆଉ ତାହେଲେ ସବୁ ଭଲ।
ହଁ ଭଲ ସବୁ ଆଉ ଆଉ ଏଥିେ ରଜରେ କଣ କଲି।
ରଜରେ ଦୋଳି ଖେଳିଲି ଗାଁକୁ ଯାଇଥିଲି। ଦୋଳି ଖେଳିଲୁ ଭୋଜି ହେଲ ନାଇଁ ନାଇଁ ବାପା ବାପଘର।
ଆଚ୍ଛା ହୁଁ ଭୋଜି କଲେ ନା କଣ କଣ ଭୋଜି କଲେ?
ଭୋଜି ହେଇଥିଲା ଭା ତ ମାନେ ଯୋଉ କଣ ସେ ଓଡିଆରେ କଣ ଅର୍ନ ଡାଲି ସେଟା ସଂକ୍ରକ୍ରାନ୍ତି ଦିନ ହେଲା ତ ଆଉ କଣ ମିକସ ଭେଜ, ଖିରି ଆଉ ଖଟା ଆଉ ପାମ୍ପଡ଼
ରୋଷେଇ କିଏ ବନେଇ ଥିଲେ।
ରୋଷେଇ ରୋଷେଇ ଆସିଥିଲେ ସମସ୍ତେ ପ୍ରାୟ ଖାଉଥିଲେ ତ ଗାଁ ସାରା।
ଆଛା ବୁଝି ଦିଆ ହେଇଥିଲା ବୋଧେ ଗାଁଙ୍କୁ।
ହଁ ଭୋଜି ହେଇଥିଲା ପୁରା।
ଓହୋ ଆପଣ ବି ଜପ କରୁନାହାନ୍ତି।
ମୁଁ ଜବ କରିନି ବ କରିବି ଆଉ ଏବେ ମୋ ପିଲାମାନେ ସ୍କୁଲ ଯାଉଛନ୍ତି ତ ମୁଁ ଟିକେ ଟିକେ ସେ ମା ବେକ୍ ନେଇ ସେମାନଙ୍କର ସ୍କୁଲ ଟା କଣ୍ଟିନିୟୁ ହେଲା। ଉପରେ ମୁଁ ଜବ୍ କରିବି ଆଉ
ଝିଅ ଛୁଆ ମାନେ ସବୁ କଣ ଓଡିଆ ମିଡିୟମ ନା
ନାଇଁ ନାଇଁ ଇଂଲିଶ ମିଡିୟମ
ଆଛା ସ୍କୁଲ କୋଉ ସ୍କୁଲ
ବଡ ଯିଏ ସିଏ ଯାଉଛି ଭୁବନେଶ୍ଵର ସାଇଣ୍ଟରନ୍ୟାସନାଲ ସାନଡା ଯାଉଛି ଡି ଏ ଭି ପା ବ
ଆଛା ଆଛା।
ହୁଁ ହଁ।
ହୁ
ହୁଁ। ଜବ କରିବି ପ୍ଲ ତା ସହିତ ବିଜନେସ କରିବି ଭାବିଛି ଆଉ ଏବେ ତ ଫି ଅଛି କିଛି ମାସ ପାଇଁ ଭାବିଛି ଏଠି ଗୋଟେ ଖୋଲିବା ପାଇଁ ବୁଟିକ ଖୋଲିବା ପାଇଁ ଭୁବନେଶ୍ଵର ବୁଟିକ
ଆପଣ ଶିଖିଛନ୍ତି କି ସେଇିଲେଇ ଶିଖିଛନ୍ତି କି?
ନାଇଁ ନାଇଁ ମୁଁ ଶିଖିନି ବୁଟିକି ସବୁ ଲୋକ ରଖିବି ଟେକ୍ସଟାଇଲ ର ନୂଆ ନୂଆ ଆଣିକି ବନେଇକି ରଖିବି ମୁଁ ଶ ପିଲାଙ୍କୁ ମୁଁ ରଖିବି ମୁଁ ଖାଲି ମୁଁ ମାନେ ଆଇଡିଆ ଦେବି ଡିଜାଇନର ବି
ପିଲାମାନଙ୍କୁ ଏବେ ଆପଣ ନିଜେ ପଢଉ ଯେଛନ୍ତି ନା
ନାଇଁ ନାଇଁ ମୁଁ ନିଜେ ପଢ ଜିନ
ଅଛିି।
ବହୁତ କିଛି ପ୍ଲାନ ଅଛି ଆଗକୁ କରିବାକୁ ପିଲା ଗୁଡ଼ା ବି ଛୋଟ ଅଛନ୍ତି ନା ଛାଡିକି କିଛି ଯାଇ ହବନି ସେ ତାଙ୍କର ସ୍କୁଲ ଟା ଟିକେ କଣ୍ଟିନ୍ୟୁ ହେଲା ପରେ ତାପରେ ଦେଖିବା ଆଉ।
ଚାକ୍ ରେ।
ହୁଁ ଏବେ ତାଙ୍କୁ ନେବ ଆଣିବା କରିବା ପାଇଁ ମତେ ପଡୁଛି ନା ମତେ ଟାଇମ୍ ନାହିଁ। ତାଙ୍କୁ ପୁରା ସେମାନଙ୍କ ସ୍କୁଲ ଟା ସେଟେଲ ହେଲା ନାଇଁ ନାଇଁ ପାଖାପାଖି ନୁହେଁ ତଥାପି ଚାରି ପାଞ୍ଚ କିଲୋମିଟର ଡ଼ିସ୍ ଚାନ୍ସ ରହୁଛି ଗୋ
ତେ ଏ ଜାଗାରେ ଆଡମିସନ କରଲେଣି କିଛିଜଣଙ୍କର?
ଗୋଟେ ଜାଗାରେ ହେଲାନି ବା ସାନଟାର ତାର ଲଟେରୀ ସିଷ୍ଟମ ଥିଲା ଡିଏଭି ର।
ଆ-ଆଚଛା ହଁ ସେ ଆଡମିସନ କେତେ କଣ ସେଠି ନଉଛନ୍ତି? ଉମ୍ ଇଏର୍ଲି ନା କେମତି?
ଉଁ ଉଁ କ୍ଵାର୍ଟରଲି ନଉ ଚନ୍ତି ଫିସ୍ ଗୁଡ଼ା ତାପରେ ଆଡମିଶନ ଫିସ୍ ଯାହାଉ। ସାଇ ଇଣ୍ଟର ଟୋଟାଲ ନଉଛନ୍ତି ସବୁଠୁ ଅଧିକ ଭୁବନେଶ୍ୱରରେ ଟପ୍ ମାନେ ପେମେଣ୍ଟ। ତାଙ୍କର ଇୟରଲି ପଳଉଛି ଇ ତିନି ଲକ୍ଷ ପାଖାପାଖି।
ହଜବେଣ୍ଡ ଜବ୍ କରୁଛନ୍ତି ସେଥିପାଇଁ ନାଇଁ କି?
ହଁ।
ତମର ସିବିିଏସ୍ଇ ବୋର୍ଡ ନା?
ହଁ ସିବିଏସ୍ଇ। ସିବିଏସ୍ଇ ବଟ୍ ସାଇଇଣ୍ଟରନ୍ୟାସନାଲ୍ ତାଙ୍କର ବୁକ୍ ଟା ରହୁଛି କ୍ୟମ୍ବ୍ରିଜ ର ଯେମିତି ଡିଏଭି କି ଅଲଗାଇନ୍ ଅ ଅଲଗା ପବ୍ଲିକ୍ ସ୍କୁଲ ର ଅ ମାନେ ସିିବିଏସ୍ଇ ଟି ର ବୁକ୍ ପଢା ଯାଉଛି। କିନ୍ତୁ ସାଇର କ୍ୟାମ୍ବ୍ରିଜ୍ ବୁକ୍ ପଢ଼ାହଉଛି।
ଅ ହୋ।
ଉଁ ତାଙ୍କର ବୁକ୍ ଜିଅ ଲ ବୁକ୍
ଆଛା ମୋ ଝି ସିଏ ବି ସେଇ ଇଂଲିଶ ମିଡିୟମ ଯେ।
ହଁ। ସେଠି ସେଠି ଇ ସେ ଏଥିରେ ସବୁ ଥିବ ସିବି ଏସିଇ ର ଇଣ୍ଡିଆନ ସିବି ଏସି ଇ ଥିବ କିନ୍ତୁ ଏଥିରେ ଯୋଉ ସିଇଆଡ଼ା ସବୁ ମାନେ ପଢ଼ାଯାଉଥିବ ଡେଲିର ଯେଉଁ ଇଂଲିଶ ମିଡ଼ିୟମର ବୁକ୍ ସବୁ ଇଣ୍ଡିଆରେ ଦେଉଥିବେ କିନ୍ତୁ
ଆଛା।
କେବଳ କିଟ ଆଉ ଗୋଟେ ହେଲା ସାଇ ଆଙ୍କ ବୁକ୍ ଗୁଡାକ ହେଉଛି କାବ୍ରିଜି ର ମାନେ କାମ୍ବ୍ରିଜ ୟନଭର୍ସି ଯଉ ଅଣ୍ଡର ରେ ସେମାନେ ପଢାଉଛନ୍ତି ତାଙ୍କ
ଆଛା ହଁ ଓ ହୋଉ ହୋଉ।
ସେଥିପାଇଁ ଫିସ୍ ଟିକେ ଅଧିକ ରହୁଛି ଆଉ ନର୍ମାଲ ଡିଏ ବି ଟିକେ କମ ରହୁଛି କିନ୍ତୁ ସାଇରେ ସେଥିପାଇଁ ତାଙ୍କ ବୁକ୍ ପାଟନ୍ ଟିକେ ଅଲଗା ହଉଛି।
ଓହୋ ଝିଅ ସେଇଠି ତା ହେଲ ଡି ଏ ବି ରେ
ନାଇଁ ନାଇଁ ସାନଟା ତ ଲଟେରରେ ହେଇଯାଇଛି କଣ୍ଟିନ୍ୟୁ ହେମିତି କିଛି କହିହବନି ଏ ଚେଞ୍ଜ କରିବାରୁ ଆଗକୁ ଦି ଜଣ ଗୋଟେ ସ୍କୁଲ କୁ ନେଇ ଆସିପାରୁ ଏବେ କିଛି କହିବୁନି ଏବେ ତ ପଢୁଛନ୍ତି। ତାର ହେଇଯାଇଥିଲା ତ ଲଟେରୀ ମାନେ ପ ପୁରା ବହୁତ ସାରା ଲୋକ ପକଉଛନ୍ତି ନା। ତ ତାଙ୍କର ସିଟ ତ ଜମାରୁ ଶହେ କୋଡିଏ ଟା ଆଉ ସେ କାହାକୁ ଦେବେ ପକଉଛନ୍ତି ଫର୍ମ ପକଉଛନ୍ତି। ଜରେ ବାରସ ପିଲା
ସେଇଥିରେ ସେ କଣ ସେ ତ ମାଗଣା ନଥିବ ନା ସେ ଆପଣଙ୍କର ଫିସ୍ କଣ ଫ୍ରି ତ ନଥିବ ନା ଦିଇଟିଯାକ ଆପଣଙ୍କର ରହୁଥିବ।
ମାନେ ଚାରିଟା ବ୍ରାଞ୍ଚ ଭୁବନେଶ୍ବରରେ ଚାରିଟା ୟୁନିଟ ରହୁଛି ଭୁବନେଶ୍ଵରରେ ତ ପିଲା ସବୁ ସବୁ ବ୍ରାଞ୍ଚ ରେ ଫର୍ମ ପକାଉଛନ୍ତି। ତ ଗୋଟେ ବ୍ରାଞ୍ଚ ରେ ଫର୍ମ ତ ଥାି ଦି ହଜାର ତିିନି ହଜାର ପିଲା ପ ପକଉଛନ୍ତି ଏ ତ ସ ସମସ୍ତଙ୍କର ଆଡମିନ ଆଡମିସନ ପସିବୁଲ ନୁହେଁ ସମ ମୁଁ ନା ଟୋଟାଲ ତ ଶହେ କୋଡିଏଟା ସିଟ ସେଥିପାଇଁ ସେ କରିଦେଇଛନ୍ତି ସମସ୍ତଙ୍କର ବାରସ ଦି ହଜାର ହଁ ଯାହାର ଉଠିଲା ସେ ଆଡମିସନ କରିବ ହଁ। ଭଲ ହେମିତି ନାଇଁ ଫର୍ମ ପକେଇଲା ଯାଏ ଲଟରୀ ସିଷ୍ଟମ ମାନେ ଏମ କୁପନ ସବୁ ଯେମିତି ଆଖି ମାନେ ଗଳେଇ ବେ ସେ ନିଜେ ଉଠିବେ ଯାହାର ଉଠିଲା ଉଠିଲା ସେମିତି ପଇସା ଦବା କଣ ଫ୍ରିରେ ଆଡମିଟ କୋଉଠି ନାଇଁ ପଇସା ଦବ କିନ୍ତୁ ସିଟ ପାଇଁ ଏଇଟା ଲଟ- ତୀର ସିଟ୍ ପାଇଁ ଯୋଉ ଯାହାର ଉଠିଲା ସିଏ ସିଟ ପାଇବ।
ହଁ ହଁ ହଁ ବୁଝିଲି ବୁଝିଲି।
ସେ ଆଉ ବଡର ବି ହେଇଯାଇଥିଲା ପୋଖରୀ ପୁଟରେ ଟିକେ ଦୂରରେ ହେଇ ଯାଇଥିଲା ତାର ଆଡମିସନ କରିଦେଲୁ ଚେଞ୍ଜ ହେଲାନି। ତ ସେଥିପାଇଁ ତାକୁ ଏ ସ୍କୁଲ ପୁଣି ଗଲୁ ଆଉ
ଆଚ୍ଛା ସିଏ କଣ ଖାସ ରୋ
ତାର ପୋଖରୀ ପୁଟ ରେ ତ ହେଇଯାଇଥିଲା। ତାର ବି ଲଟେରୀ ହେଇଯାଥିଲା ଏଲ କେଜିରେ
ଆଛା ହଁ ଝିଅର ସାନ ଝିଅ ଘରକୁ କେତେ ବର୍ଷ ହେଲା ଆଡମିସନ ଡମିଶନ କରେଇଲେ।
ସାନ ପା ସିଏ ତ ନର୍ସରୀ ବି ପଢୁଥିଲା ଏଠି ଆଉ ଗୋଟେ ପାଖ ସ୍କୁଲ ରେ ତା ଏଲ୍କ ଏଲ୍ କେ ଜି ରେ ଏଠି ଡ଼ି-ଏ-ଭି ରେ ହେଲା ସାଢେଚାରି ବର୍ଷ ଆଉ ନାଇଁ ନାଇଁ ସ୍କୁଲରେ ଏବେ କିଛି ତାଙ୍କର ଏବେ ଓରାଲ ଟେଷ୍ଟ ଏବେ ତାଙ୍କର ଲେଖା ା ଶିଖେଇବେ ମୁ ତାକୁ ଘରେ ସବୁ ଶିଖ କେ ଏବେ ଏବେ ବି ଏବେ ବି ପ୍ରି ସ୍କୁଲ ମାନେ ଷ୍ଟିଲ୍ ୟୁକେଜି ପର୍ଯ୍ୟନ୍ତ ତାଙ୍କର ରାଇଟିଙ୍ଗ ନାହିଁ ଏବେ ଖାଲି ସ୍କୁଲରେ ବାଧ୍ୟ ମାନେ ପଢଉଛନ୍ତି ସିନା କିନ୍ତୁ ଏଜୁକେସନ ସିଷ୍ଟମ ହିସାବରେ ଏମାନେ ସବୁ ଏବେ ଅରଲରେ ପଢିବା କଥା ରାଇଟିଙ୍ଗ କିଛି ନାହିଁ
ତିନି ବର୍ଷ ଏ କମ୍ପ୍ଲିଟ ହେଲା କିନ୍ତୁ ସେ ଲେଖାଲେଖି ସବୁ କରୁଛି। ପ ଲେଟର ଲେଖୁଛି ୱାନ୍ ଟୁ ଲେଖୁଛି କଣ ସେ ତାଙ୍କ ପାଠପଢ଼ା ନେଇକି ପିବ ଓହୋ।
ହଁ ଠିକ ଅଛି, ଠିକ ଅଛି ତାହେଲେ ଧନ୍ୟବାଦ କଲ ସହିତ ଯୋଡି ରହିଥିବାରୁ
କଣ କହିଲେ?